ଗୁଡ଼ଇଭ୍ ହ୍ୟାଲୋ।
କି।
ଗୁଡ୍ଇଭନିଂ।
ବଟ୍ ଟିକେ ରୁହନ୍ତୁ, ହ୍ୟାଲୋ। ହଁ, ହଁ, ହଁ, ହଁ ଶୁବା ହଉଲା।
ହଉ, କେମିତି ଅଛ?
ଭଲ ଅଛି ଶୁଭ ସନ୍ଧ୍ୟା।
ଶୁଭ ସନ୍ଦ୍ୟା।
ହଁ।
ଅଁ, ଅ, ଫେନ୍ ତୋମ ଫ୍ରେଣ୍ଡ କହି ହବନି। ଫ୍ରେଣ୍ଡ ତୋମେ ତମ ନିଜେ ବିଷୟରେ ଟିକେ କୁହ ତ।
ମୋ ବିଷୟରେ? ନାଁ ତ ମେନସନ୍ ହେଇପାରିବନି।
ନା ନା ମାନେ ଅଲଗା କିଛି ମାନେ ତୋମର ଫେବରାଇଟ୍। ପ୍ଲେସ୍ କି ଏନିଥିଙ୍ଗ କଲେଜ୍ ଲାଇଫ୍ କିଛି ଇଣ୍ଟରେଷ୍ଟିଙ୍ଗ ଟପିକ୍ ମାନେ କି କି ଇଣ୍ଟରେଷ୍ଟିଙ୍ଗ ଘଟଣା ଯା ଲାଷ୍ଟେ ରେ ଘଟିଚି ତ ସେଟା କହିବାପାଇଁ ଚାହୁଁଚ। ବେକ୍ ସେମିତି କିଛି।
ହୁଁ। ହଁ ମୁଁ ତ ଗୋଟେ ଝିଅ ଆଉ ମୋତେ ତ ଫୁଲ ବହୁତ ପସନ୍ଦ। ସେଇଟା ବି ଗୋଲାପ ନୁହଁ। କଣ ହେଇଥିବ ଭା
ଧରି ପକେଇଲେ। ଦେ- ଦେଖିଲେ ଗର ତୁଲି ପକେଇବାର ସାଙ୍ଗେ ସାଙ୍ଗେ ସେମିତି ଟାଇପ୍ ର।
ନା, ନା ଆଉ କିଛି।
ଦେଖିଲେ କୋଉଠି ଯେ ଏ ଯତ୍ନ କରି ଭଲ ଫୁଲ ସୁନ୍ଦରଟା ବୋଲି ଦେଖ କରି ଛାଡିଦେବାର।
ଏମିତି ଗୋଟେ ଫୁଲ ଅ, ଯୋଉଟା କି ପ୍ରାୟତଃ ଦେବୀ ମାନଙ୍କୁ ବହୁତ ପସନ୍ଦ ଥାଏ।
ମନ୍ଦାର।
ଗଡେସ ଗଡେସ ନା ନା।
ଲକେ ପଦ୍ମଫୁଲ।
ହଁ। ସେ ଫୁଲ ଟା ମତେ ବହୁତି ପସନ୍ଦ।
ହଁ ହଠାତ ହଁ ହେଇଥିବ ପସନ୍ଦ ଭଗବାନ ପସନ୍ଦ। ହଁ ତମକୁ ପଦ୍ମ ଫୁଲ ପସନ୍ଦ?
ହୁଁ।
ଭଲ କଥା ଅତି ସୁନ୍ଦର କେବେ ପଦ୍ମ ଫୁଲ ଦେଖିଚ ନିଜ ଲାଇଫ ରେ।
ହୁଁ ହାତରେ ବି ଧରିଛି ନ ଧରିକି ନ ଜାଣିକି କେମିତି ପସନ୍ଦ କଲି।
ଏମତି କାଳେ ଭାବି ଭାବି ଏମିତି ଗୋଟେ ଥିବ ବୋଲି କରି।
ହଁ ସେମିତି ପିଲା ବେଳୁ ପସନ୍ଦ ଥିଲା କିନ୍ତୁ କେବେ ଦେଖିନଥିଲି କିନ୍ତୁ। ପ୍ଲସ ଟୁ ପରେ ଯେତେବେଳେ ବ୍ରହ୍ମପୁର ଆସିଲି ସେତେବେଳେ ମୁଁ ଦେଖିଛି। ଫୁଲକୁ ନିଜ ହାତରେ ବି ଧରିଛି। ମୁଁ କେବେ ଭାବିିନଥିଲି ଯୋଉ ଫୁଲକୁ ମୁଁ ଏତେ ଭାବିଛି ସେ ଫୁଲ ପାଖରୁ ମୁ ଏତେ ଶୁ ସୁନ୍ଦର ହେଇଥିବ ବୋଲି।
ୱାଓ।
ଆଉ ଆପଣଙ୍କର।
ଆ ମୋର।
ହୁଁ।
ଅ ହ ମୋର ପସନ୍ଦ ବୋଲେ ମନ୍ଦାର ଫୁଲ ପସନ୍ଦ।
କାଳିମାଙ୍କୁ ବେଶୀ ମାନ କି?
ନାଇଁ ମତେ ଏମନ୍ତିକା ପସନ୍ଦ ଲାଲ ଟାଇଗର ବୋଲି ବଡ଼ିଆ ଦିଶୁଚି ଆଗରୁ କା ଏକେ ଲାଲ ଟା ଆଗରୁ ସେଟା ମନ୍ଦାର ଫଲ ଆହା। ଲାଲ୍ ଟା ବୋଲି ତ ତାର ମତେ କଲର୍ ଲାଗେ ସେଥିପାଇଁ।
ଆଚ୍ଛା।
ଉଁ ହୁଁ ହୁଁ ହୁଁ ହୁଁ।
ଖାଇବାରେ କଣ ପସନ୍ଦ?
ବିରିୟାନୀ।
ହୁଁ ହୁଁ। ହଉ ଭଲ କଥା।
ତମୁକୁ। ତମୁକୁ।
ମତେ ସବୁ ଖାଇବା ସବୁ ଖାଇବା ପସନ୍ଦ।
ଗୋଟେ କେଡା ଫେବେରେଟ ଥିବ।
ସେମିତି କିଛି ଫେଭରେଟ୍ ନୁଅ ମତେ ସବୁ ଖା ଖାଇବା ପସନ୍ଦ୍ ମତେ ସବୁ ଖାଇବା ପସନ୍ଦ।
ଆ
ଗୋଟେ ସ୍ପେଶିଫିକ ନୁହେଁ ମତେ ଯାହା ଦେଲେ ମତେ ପସନ୍ଦ ହଁ।
ରସମଲାଇ କି ଗୁପଚୁପ କଉଟା ପସନ୍ଦ?
କଣ କଣ ଗୁପଚୁପ୍ ଆଉ ଗୋଟେ କଣ?
କସ ମଲାଇ।
ହ ରସମଲେଇ।
କଣ?
ରସ୍ମମଲେଇ।
ରସମଲେଇକୁ ରାବିଡି।
ରସମଲେଇ।
ରସମଲେଇକୁକୁଲୁଫି।
ରସମଲେଇ।
ତାହେଲେ ରସମଲେଇପସନ୍ଦ ତମକୁ।
ହୁଁ। ବହୁତ ଜାଗା।
ନାଇଁ ବଲେ ଭାତ ଯେମିତି ପସନ୍ଦ ସେମିତି ଆତ ଡାଲି ଭାତ। ନହେଲେ ଛତୁ ଭାତ ନହେଲେ ପନିର ସେମିତି କିଛି ପସନ୍ଦ ନାହିଁ।
ହୁଁ ହୁଁ ପସନ୍ଦ ଅଛି ନା ଅଅରୁଆ ଭାତ। ଅରୁଆ ଭାତ ମୁଗ ଡାଲି ତା ସହିତ ଖଟା। ଟମାଟୋ ହଉ କି ଆମ୍ବ ଖଟା ଆଉ ପାମ୍ପଡ ଖିରି। ସାତିକ ଭୋଜନ ଯୋଉ ହୁଁ ଅନ୍ନ। ଅନ୍ନପ୍ରସାଦ।
ଓୋ ମୋର ଥବୁଲୁ। ବହୁତ ଭଲ ବହୁତ ଭଲ।
ଦଆ ଜାଏଶ୍ରୀରାପସରା। ଯୋଉ ଭଗରେ ଦିଆ ହୁଏ ଏଇ ଯୋଉ ପୁଲବାଣୀ ଜଗନ୍ନାଥ ମନ୍ଦିରରେ ନାଗେ। ସେଇଟା ଯୋଉ ଭୋଗ ଦିଆ ହୁଏ ସେଇଟା ମତେ ବହୁତ ପସନ୍ଦ।
କାକରା ପିଠା।
ହ କାକରାପିଠା କ୍ଷୀରି ତାଙ୍କ ଯେତିକି ବି ଖାଇବାକୁ ଦିଅନ୍ତି ମତେ ବହୁତ ପସନ୍ଦ। ସେ ଜିନିଷ ଟା ମୁ ବରର୍ମ ପୁରୁ ରେ ରହିଛି ଆଇ କଲଥାଇକି ମତେ ପଠେଇଦିଅ ସେମିତି ଘରେ ବି ପଠେଇ ଦେଇଛନ୍ତି ବହୁତ ଥର।
ଷ୍ଟେସନବହୁତ ଭଲ କଥା।
ହୁଁ ହୁଁ ହୁଁ ହଁଁ।
ଆଉ କଣ ଖାଇବାକୁ ପସନ୍ଦଲାଗେ?
ହଁ ମୁନ୍ଦେଖାଇବା ଉପରେ ତ ବି ତମକୁ ପିଇବା ଉପରେ କଣ ଭଲ ଲାଗେ?
ପିଇବାକୁ କେତେ
ହଁ।
ପିଇବା ଉପରେ ତ ସେମିତି କିଛି ନାହିଁ ପାଣି ଆକାର ନର୍ମଲୱଟର କୋଲୱଟର ଟା ଯୋଟା। ଲ ପିଇବା ଉପରେ ବିକେଲ୍ଡ ୱଟର ଆଗ ପସନ୍ଦ ଆଉ। କୋଲଡ୍ରିଂକ୍ ତ ହଁ ହଁ ହଁ ମିିଲ୍କ୍ ସେଟା। ଯେଉଁ କିଟି କଟେଥାଏ ମିସି ଥାଏ କିଟିକାଟେ ସେଇଟା।
ମାମା। ଓ ଆଚ୍ଛା। ତାହେଲେ ତମେ ଚକଲେଟ କିଟିକାଟେ ଭଲ ଲାଗେ।
ହୁ ଉ ଚକଲେଟ ମତେଖାଏନି ମତେ କିଟକାଟା ଟା ବହୁତ ପସନ୍ଦ।
ହୁଁ ହୁଁ ଆଉ ତାପରେ। ମେତେକୋଲମୋଟର କୋଲଡୱଟର ଭଲ ଲାଗୁଛି। ସିଜିନ ଉପରେ ଡିପେଣ୍ଡ କରୁଛି ଖରା ମାସ ହେଲେ କୋଲ୍ଡ ୱାଟର ଗରମ ମାସ ହେଲେ ଓମ୍ ୱାଟର।
ୱଡମଟରଆଛା ନାଇ ମୁଁ ସବୁବେଳେ ନର୍ମାଲୱଟର। ଟଲ ଆଉ ସମର ରାଗା ଆ -କେଲ୍ଡ ୱଟର।
ନାଇଁ ମ ସେତେଳେ ଟିକେ ଓଲ୍ଡମଟର ଭଲ ଲାଗୋ ମାନେ ବଢିଆ ଲାଗୁଛିପିଇବା ଲାଗେ। ରଖି ରଖି ଦୁରା ଲାଠଯେତିି ସେତିି ପାଣି ପିଇ ପାରତମେ।
ଉଁସୁମୁ ପାଣିଟା ହ ଗଳା ଠିକ ହେଇଯିବ ଆପଣ ଗୀତ ଗାଇ ପାରିବେ।
ହଁ! ଆହା ଆହା ଆହା। ତମକୁ ଏମତି କିଛି ଗୀତ ଅଛି ଯାହା ତମକୁ ଭଲ ଲାଗିଥିବ?
ମତେ ସବୁ ଗୀତ ପସନ୍ଦ।
ସବୁ ନାଇଁ ଗୋଟେ କଣଟା ଥାଉଚି ମନେ ପକାଅ।
ଯୋଉଟା ଶୁଣିଲି ମତେ ପସନ୍ଦ ଲାଗେ। ଆଉ କିଛି ତମ ପସନ୍ଦ
ମୋ ପସନ୍ଦ ଗୀତ?
ତୋ ଆଖି ମୋ ଆଇନା।
ଆଚ୍ଛା।
ହୁଁ।
ବୋହୁତ ସୁନ୍ଦର
ଆଉ ଗୋଟେ ଆଉ ଗୋଟେ ବାବୁସାନ ଗୀତ ଆଉ ଗୋଟେ ଆଉ ଗୋଟ ଗୀତ ଥିଲା ଝିଟିପିଟି ଗୋଟେ ଭଲଲାଗେ। ଗୀତଟା।
ଓ
ଆଉ ଲା ଆ ଲାଲ ମନ୍ଦାର ବି।
ତୁ ଅତି ସୁନ୍ଦର ମାନେ ତାରିଫର ନାଇ।
ଝଗା ମୁଁଇ ଜାଣିଚି ସମସ୍ତେ ଏଟା କୋହୁଛନ୍ତି। ସମସ୍ତେ ସେ କଥା କୋହୁଚନ୍ତି।
ମାନେ ବୋହୁତ ସୁନ୍ଦର ସୁନ୍ଦର ଗୀତ ଆପଣଙ୍କୁ ପସନ୍ଦ।
ଉଁ ଥାଙ୍କ୍ ୟୁ ଥାଙ୍କ୍ ୟୁ।
ତୋ ଆଖି ଉମ୍ ମୋ ଆଇନା ତ ଗୋଟେ ଠିକ କିନ୍ତୁ ସେ ଯୋଉ ଆପଣ ଯୋଉ କହିଲେ ସେଟା ଓପର ଲେବଲର ଗୀତଟା ଝିଟିପିଟି।
ସାନବେଳେ ଗୋଟେ ଥିଲା ପର୍ଶୁରାମ ବୋଲିକି ସେ ଫିଲମ୍ ମତେ ବେଶୀ ପସନ୍ଦ ଥିଲା ସେଇଟା ହିରୋ ପାଖରେ ଟିକେ ନେଚୁରାଲ ପାୱାର ଥିବ ଏ ସୁପର ପାୱାର ଥିବ କି ନାଇଁ ଗୋଟେ ଲକ୍ ଲକେଟ ଟାଇପର କଣ ହାତକୁ ପଳେଇଲେ ସେ ହିରୋ ପିଟି ପାରୁଥୁବ ଲୋକମାନଙ୍କୁ ସେଥିପାଇଁ ସେ ଫିଲିମ୍ ମତେ ବେଶୀ ପସନ୍ଦ ଥିଲା ଆଉ ପ୍ଲସ ସେ ତାର ଗୀତ ଭଲ ଲାଗୁଥୁଲା ହେନେ ଭିଲିଆନର ଭିଲିଆନ ରୋଲ ବୋହୁତ ଭଲ ଲାଗୁଥୁଲା।
ଉଁହୁଁ।
ହୁଁ। ଆଉ ତମକୁ ହିନ୍ଦୀରେ ଆଉ ଓଡିଆରେ ତ ନାହିଁ ହିନ୍ଦୀରେ ବି କିଛି ପସନ୍ଦ ଅଛି ଗୀତ?
ହିନ୍ଦିରେ?
ହଁ।
ହିନ୍ଦୀରେ ତ ସ ହିନ୍ଦୀରେ ମତେ ପ୍ରାୟ ସବୁ ଗୀତ ପସନ୍ଦ କିନ୍ତୁ ଓଡ଼ିଆରେ ମ ତେ ପସନ୍ଦ କହିଲେ
ଆ ଓଡିଆରେ ଯେତିକି ପୁରୁଣା ଗୀତ ଅଛି ଏମତିକି ଇଏ ସାଧବ ବୋହୁୂ ହୋଉ ସେଇ ଗୀତ ପସନ୍ଦ ଲାଗେ। ଅଖାଡିଆ ପ୍ରେମ ସେଇଟା ବି ଭଲ ଲାଗେ। ଆଉ ହେଲା ସେଫାଳି ସଙ୍ଗ୍ ବି ଭଲ ଲାଗେ ଆଉ ଏମିତି
ସେଫାଳିର ସଙ୍ଗ ଅଛି ନାହାନେ କଣ ସେଫାଳିର ଗୋଟେ କବିତା ମଧ୍ୟ ଅଛି।
ହଁ।
ଲୋପାମୁଦ୍ରା ଅଛି ଗୋଟେ ସେଫାଳି ଗୀତ ନେଇକରି।
ହୁଁଉଁ। ତାପରେ ହେଲା ସପନର ଆରପାରି ଗାଁ ସେଇ ଗୀତ ବି ପସନ୍ଦ ଲାଗେ।
ଅଁହଁ ତମେ ମୋ ଟେଷ୍ଟି ଟିକେ ଅଲଗା ରଖ ମତେ ଅଲଗା ରଖ। ସେମତି ସପନର ସୌଦାଗର, ଛଡେଇ ଆଣିବି ତୋଛଣା ତୋଛଣା ତତେ।
ଅଁ ହଁ ହଁ।
ହୁଁ ହୁଁ ଏ ଗୀତଟା ଆକୁ କେତେ ଭଲ ଲାଗୁଥିଲି। ଆଉ ଲାଲ ଟହ ଟହ ଏ କି ଗୀତ ଥିଲାମ?
ଲାଲ ଟହ ଟହ ଦେଇ ଗୋଲାପ ହାଲୋ ଭଦନାମ ନା କଣ
ହଁଁ ସେଇଟା ଥିଲା କଣ ଗୀତ ଥିଲା ସେରା ସବୁ
ସମ୍ବଲପୁରରୁ ସମ୍ବଲପୁରୀ ସହ ହେଲେ ତ ସେ ଲାଲ ଗୋଲାପ ଫୁଲ ବିଛେଇ ଦେମି ତୋର ଆଇଲା ବାଟେ ସେଇଟା ଗୋଟେ ଭଲ ଲାଗେ।
ହଁ ମତେ ଏଇ ବାହାରି ଥିଲା ଅଁ। କେନ୍ତା ମୁତ? ସଜନୀ ସେ ସଜନୀ ବୋଲି ଗୋଟେ ଗୀତ ସେଇଟା ପସନ୍ଦ ଥିଲା ସେ ନୂଆର ମଝିରେ ବାହାରିଥିଲା। ପାପା ହେଇଥିଲା ପା
ହଁ ହଁ।
ହୁଁ।
ଆଉ କଣ?
ଚାମଲି ଗୁଟେ ଗୀତ ପସନ୍ଦ ଥିଲା ଚେମେଲୀ ବୋଲି ଗୋଟେ ଚେମେଲୀ ହାଏ ହଏ ହଁ ହୁଁ ସେରା ସେମେତି ଗୀତ ଟା
ହୁଁ ଓହୋ।
ହିନ୍ଦୀରେ ବିି ଏମିତି ଗୁଟେ ଯୁଡେ ଗୀତ ନା କୁହ?
ବରର୍ବାଦ
ଏ ହନା ଚାଏ ପ୍ୟାର ତୁମସେ
ହଁ ହଁ ହଁ ତମର
ଲା ବରର୍ବାଦ
ସେୟାଁର ମୁଭୀର
ଆଚ୍ଛା।
ଆଉ କଣ କୁହନ୍ତୁ?
ହଁ ହଁ। ଆହୁରି କିଛି
ଆଉରିି ଆଉରି ଆଉରି ଗୀତ ହେଲେ ପଞ୍ଜାବୀ ସଙ୍ଗ ମତେ ଭଲ ଲାଗେ ଆଉ ହରିୟାଣୀ ସଙ୍ଗ ହରିୟାଣୀ ସଙ୍ଗ ଜାକ ବି ପସନ୍ଦ।
ହୁଁ ଭଲ ହଁ ହଁ ହଁଉଁ
ଚାହିଦା କୁଛବି ନେହିଁ ସେ ସଙ୍ଗରା ପସନ୍ଦ।
ହଁ ହଁ।
ହୁଁ। ହାଲୋ। ଆଉ କଣ କୁହନ୍ତୁ? ହାଲୋ। ହ୍ୟାଲୋ ହ୍ୟାଲୋ।